ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାାମ ନମସ୍କାର।
ନମସ୍କାର।
ହଁ ମ୍ୟାଡ଼ମ କଣ କରୁଥିଲେ?
ଏଇ ମୋ ଉପରେ ଚୁଟିସ୍ ମାନେ। ଡ୍ରେସ ଆଣିବାକୁ ଯାଇଛି ଶୁଖିଗଲା ତ?
ମ୍ୟାଡମ ମୁଁ ଖାଇକି ଜଷ୍ଟ ବସିଛି ଶୋଇବାକୁ। ଏବେ ବାହାରିଥିଲି କିନ୍ତୁ ମୁଁ କହିଲି କି ନାଇଁ ଆଉ ଟିକଏ ପରେ ଶୋଇବା ତ ମୁଁ ଏବେ ଶୋଇନି ମ୍ୟାଡ଼ମ୍।
ଆଜ୍ଞା।
ଏଇ ବସିଥିଲି ଏମିତି ନିଦ ଲାଗୁନି ମୁଁ କହିଲି ହଁ ଯାଇକି ଶୋଇବି ଆଉ। କୁହନ୍ତୁ ମ୍ୟାଡ଼ମ୍।
ଆ ମ୍ୟାଡ଼ମ ଆପଣ? ଆଜ୍ଞା ମ୍ୟାଡ଼ମ ମୁଁ ଖାଇଲିଣି କେତେବେଳୁ ଖାଇସାରିଲଣି ଦୁଇଟା ବେଳୁ ଖାଇସାରିଲାଣି।
ଆଛା ହଁ ମୁଁ ବି ଖାଇସାରିଲି ଏଇ ତିନ ସାଢେ ଦିଟା ବେଳୁ ଖାଇଲି ଆଉ।
ଆଛା ମ୍ୟାଡ଼ାମ୍।
ଆଜ୍ଞା।
ମୁଁ କହିଲି ମ୍ୟାଡ଼ାମ୍ ଆପଣଙ୍କ ଗୋଟେ ବୁଲାବୁଲି ପାଇଁ ଏବେ ପ୍ରୋଗ୍ରାମ୍ ହେଉ ଅଛି ନା ନାହିଁ।
ହଁ ମୁଁ ଭାବୁଛି ଯଦି ମେଘୁଆ ପାାଗ କଲା। ତାହେଲେ ୱାଟର ପକ ୱାଣ୍ଡରେ ଲା ଯିବି ବୋଲି।
ଆଚ୍ଛା ମ୍ୟାଡ଼ମ୍ ଆଚ୍ଛା ମ୍ୟାଡ଼ାମ୍ ମୁଁ କହିଲି ମ୍ୟାଡ଼ମ୍ ଆପଣ ଆପଣଙ୍କ ଆଡ଼େ ମାନେ। କୁମାର ପୁନେଇଁ ଓଷା କରନ୍ତି।
ହଁ ମୁଁ କରେ ଆପଣଙ୍କ କରନ୍ତି।
ଆପଣଙ୍କ ଆଡ଼େ କୁମାରପୁର୍ଣ୍ଣିମାରେ କଣ କରାଯାଏ ମ୍ୟାଡ଼ାମ। ଟିକେ କହିବେ ମୋତେ ମୁଁ କହିଲି କୁମାରପୂ ପୂର୍ଣ୍ଣିମା ଓଷାରେ ଆପଣଙ୍କର ମାନେ ସେଇଠି କଣ କଣ କଣ ସବୁ କରାଯାଏ ଟିକିଏ ମ୍ୟାଡ଼ମ୍ କହିବେ ପୂଜା ବିଷୟରେ ମୋତେ।
ଓହୋ ମାନେ ସକାଳୁ ଉଠିକି କଣ ମାନେ ଆମେ ତୁଳସୀ ମୂଳରେ ପୂଜା କରୁନୁ ମୁଁ ତ ଏ। ଏକଲା କରେ ମାନେ ଗାଁ ରେ ସମସ୍ତେ ମିଶିକି କରନ୍ତି କିନ୍ତୁ ମୁଁ ଏକଲା କରେ ଏଠି ତ ପୂଜା କଲା ତା ପରେ କିଛି ମୁଁ ଖାଇନି। ମନ୍ଝା ଫ୍ରୁଟ ସରିକା ଖାଏ ଆଉ କିଛି ଖାଏନି ଆଉ ରାତିରେ ମାନେ ଚୁଡା ଚୁଡା ନୁହଁ କଣ ଖଇରେ ଯୋଉ ଧଳା ଖଇ ଜାଣିଛନ୍ତି।
ଖଇ ଖଜା।
ହଁ ମାନେ କିଛି ମିଠା ଲାଗିବନି।
ପଡ଼େନି ନର୍ମାଲ ଧଳା ହ୍ୱଵାଇଟ୍ର ଯେଉଁ କୁହାଯାଏ ସେଇଟା ହଁ ମୁଁ ଜାଣିଛି ମ୍ୟାଡ଼ମ୍ କୁହନ୍ତୁ। ମ୍ୟାଡାମ ସେଟାକୁ ତ ଉକୁଡା କୁହାଯାଏନି। ଉକୁଡ଼ା ଯେଉଁଟା ଗୁଡ଼ ପକେଇ କି କରନ୍ତି ସେଇଟାକୁ ଉଖୁଡ଼ା କୁୁାୁହାଯାଏ ଖଇ ଯେଉଁଟା ସେଟାରେ ଉଖୁଡ଼ା ମାନେ ସେଟା ଉଖୁଡ଼ା ନୁହଁ ମା-ମ୍ୟାଡ଼ାମମ୍ ସେଇଟା ହେଉଛି ମାନେ ନର୍ମାଲ ଯେଉଁଟା ଆମେ ଯେଉଁ ଧାନକୁ ଭାଜିକି ଯେଉଁ ଖଇଟା ଫୁଟୁଛି ଯଉ ବାହାରୁଛି ନା। ସେଇଟାକୁ ଆଚୁଆଲି ସେଇ। ଖଇ କୁହାଯାଏ ହ୍ୱାଇଟ୍ରରେ ଯେଉଁଟା ସେଇଟା ଖ ଖଇ କୁହାଯାଏ ଆଉ ଯେଉଁଟା ମାନେ ଗୁଡ଼ ଦେଇକି ପାଗ କରାଯାଏ ସେଇଟାକୁ ଉୁଖୁଡ଼ା କୁହାଯାଏ ମ୍ୟାଡ଼ାମ୍।
ହଁ ବଟ ମୋ ମମି ତ କୁହନ୍ତି ସେ ଗୁଡ଼ବାଲା ଖଇ। ଆଉ ଯଉ ନର୍ମାଲ
ଗୁଡ଼ବାଲା ଖଇ ମ୍ୟାଡ଼ମ୍ ଆପଣଙ୍କ ପଟେଵଧେ ମୋତେ ଲାଗୁଛି ଅଲଗା ଲାଙ୍ଗୁଏଜର ବୋଧେ ମାନେ ଆପଣଙ୍କର ବୋଧେ ସେଇ ମାନେ ଯାହା ଗୋଟେ ଗୋଟେ ଥାଏ ନା କୁଆଡ଼େ କେଉଁଟା। ତ ସେଇଟା ଆପଣଙ୍କ ଆଡେ ସେଇଟା ବଧେ ମମି। ମୁଁ ଭାଵିଲି ତ ଆପଣଙ୍କୁ ସେତ ବୋଧ କୁହନ୍ତିବଧେ।
ହଁ ମାନେ ମମି ଦୋକାନ ଯାଆନ୍ତି ନା ସେଇଠି ଯା ମାଗିଲେ ଦିଅନ୍ତି ତ। ମୁଁ ତ ଜାଣିନି ମମି ଯାହା କହନ୍ତି ମୁଁ ସେୟା କହେ ହଁ ହଁ ସନ୍ଧ୍ୟା ବେଳେ ହଁ ରାତିରେ ମାନେ ସେ ଯଦି ଚହ୍ନ ଦେଖାଗଲା। ତ ଜ ସେଇ ଟାଇମରେ ମାନେ ସେ ଉ ଖୁ ଉଁ ଖୋଳରେ ପାଣି ପ କି ମାନେ ଅଧା ଚାନ୍ଦ କରା ଉଏ। ମାନେ ଗୋଟେ ପ୍ଲେଟ ରେ ପିତଳ ପ୍ଲେଟ ନହେଲେ ତମ୍ୱା ପ୍ଲେଟ ଆପଣ ଯାହା ପାଖରେ ଆଭେଲେବଲ ଥିବ, ସେଇଟାରେ ଅଧା ଚାନ୍ଦା କରାଯାଏ ଉପରେ ଗୋଟେ ଗୋଲ ଟାଇପ ର କରାଯାଏ, ଦେଖି ଥିବେ ଯେ ଚନ୍ଦ୍ର ବିିନ୍ଦୁ କୁହନ୍ତିନି ସେମିତି ଟାଇପ ର କରାଯାଏ।
ର ଦିଅନ୍ତି ଯୋଉ ଫାଳେ ଚାନ୍ଦ ଟାଇପର ଚାନ୍ଦ କରିକି ମଝ ତାପରେ ଗୋଟେ ଗୋଲ ଚାନ୍ଦ କରନ୍ତି, ଦିଇଟା ଚାନ୍ଦ କରନ୍ତି।
ହଁ ଆଜ୍ଞା ସେଇଟାରେ ଯେଉଁ ପି ଗୋଟେ ପିଢା ରଖାଯାଏ। ସେଇଠି ମମି ଗୋଟେ ମାଟିର ଖନ୍ତି ଆଉ ବେଲ ମାନେ କଣ କି ପ ତ୍ର ଗୋଟେ ରଖ ମାନେ ବା ବାଇଗଣ ନୁହେଁ ତ କଣ ସେଇଟା ଆମ୍ବ ପତ୍ର ରଖନ୍ତି ଆମ୍ବ ପତ୍ର ରଖନ୍ତି, ହଁ କଦଳୀ ପ ନା ନା କଦଳୀ ପତ୍ର ନାଇଁ ଆମ୍ବ ପତ୍ର ରଖନ୍ତି ଯୋଉ କଳସ ଉପରେ ତା ଉପରେ ନଡିଆ ରଖନ୍ତି। ଆଉ ବାକି ସେଇଥିରେ ଦୁବ ଘାସ ଆଉ ଟଗର ଫୁଲ, ଗେଣ୍ଡୁ ଫୁଲ ଆଉ ଯେତେ ସବ ପ୍ରକାରର ଆଜ୍ଞା ହଁ ନାଇଁ ଗୋଟେ ପ୍ଲେ ପୀଢା ଉପରେ ଗୋ ଗୋଟେ ମାଟି ରଖନ୍ତି। ସେଟା ତୁଳସୀ ମୂଳ ଆଗରେ ହୁଏ ତ ତା ଆଗରେ ଦୁବ ଘାସ। ମାନେ ଗେଣ୍ଡୁ ଫୁଲ, ମନ୍ଦାର ଫୁଲ ଆଉ ଟଗର ଫୁଲ ଯାହା ଆପଣଙ୍କ ପାଖରେ ଆଭେଲେବଲ ଅଛି ତାହା କରିବେ। ଆଉ ତ ବାର ପ୍ରଖାର ମାନେ ସବୁ ଫଳମୂଳ ଆଉ ପିଠା କରାଯାଏ, ମମି କରନ୍ତି, ପୋଡ ପିଠା, କାକରା ପିଠା ଆଉ ଚନ୍ଦ୍ରକାନ୍ତି ଜାଣିଚ
ମ୍ୟାଡାମ ମୁଁ ତ ଜାଣିନି, ମ୍ୟାଡାମ ଆପଣଙ୍କ ପଟେ ଗୋଟେ ଅଲଗା। ଟାଇପ ହୋଉଛି ଆମର ଏପଟେ ଏମତି ହୁଏନି ନା ତ ସ ମୁଁ ନୂଆ ଜିନଶ ଆପଣଙ୍କ ଠୁ ଶି ଚିପନ୍ତୁ।
ନାଇଁ ଚନ୍ଦ୍ରକାନ୍ତା ଆକ୍ଚୁଆଲି ଏଇଠି ହୁଏନି, ଏଇଟା କ ଗଞ୍ଜାମରେ ବେଶୀ ହ ମୋ ମମି ଗଞ୍ଜାମ ର ନା। ତ ଏଇ ଟି ଇ। କି ଗୋଟେ ସବୁ ନୂଆ ଜାଣନ୍ତି ପିଠାଗୁରା ଏଇଥିପାଇଁ ପଚାରିଲ ଆପଣ ଜାଣନ୍ତି କି ନାଇଁ। ହଁ ସେ ଚନ୍ଦ୍ରକାନ୍ତା। ଆକ୍ଚୁଆଲି ମୁଗରେ ହୁଏ ମାନେ ମୁଗ ପୁରା ବାଟ ମାନେ ଫରମେଣ୍ଟ କରି ରଖାଯାଏ ପାଣିରେ ପୁରା ଓଭର ନାଇଟ। ତ ସେଇଟାକୁ ବଟାଯାଏ ସକାଳେ ପୁରା ପିଓର। ପେଷ୍ଟ କରାଯାଏ ଆଉ। ସେଇଟା ଗୋଟେ କଡେଇରେ ନେଇ ଇ ମାନେ ଗୋଟେ କୁହନ୍ତିନି ଅଟା ଟାଇପର ହେଲା ପର୍ଯ୍ୟନ୍ତ ସବୁ ଘାଣ୍ଟୁ ଥିବେ। ତାରେ ପଡେ ହଁ ମଣ୍ଡା ପିଠା ଜନ୍ତା ସେମିତି ଟାଇପ ର କରାଯାଏ ତ ଟିକେ ହେଇଗଲା ପରେ। ପାଣି ହେଇଗଲା ପରେ ମାନେ ଗୋଟେ ପ୍ଲେଟ୍ ନେଇିକି। ପୁରା ସାଇଜରେ ରଖାଯାଏ ସେଇଟା ପୁରା ଗୋଟେ ସାଇଜରେ ରଖାଯାଏ ଯେମିତି। ଯେମିତି କି ସୁଜି ଟାଇପ ର ନ ସେମିତି ପୁରା ସି ସିଧା କରିକି ରଖାଯାଏ। ସେଟାକୁ ମାନେ ଅଧଘଣ୍ଟା।
ଯାଏ ତ ସେଇଭାଲିଆ।
ହଁ ହଁ। ପୁରା ରଖିକି ନହେଲେ ବର୍ଫି ଯେମିତି କରନ୍ତିନୀ ସେମିତି ଯୋଉ କଟାଯାଏ ସେଇଟା ବର୍ଫି ଗୋଟେ ସାଇଡରେ ରଖିକି ମାନେ ରଖା ମାନେ ରଖାଯାଏ ଅଧଘଣ୍ଟା ପରେ ସେଟା କଟାଯାଏ ପୁରା ସ୍କୋୟାର କାର ଚନ୍ଦ୍ରକନ୍ଧା ହିଁ ପୁରା ସେମିତି ସେମ ପ୍ରୋସେସ ସେଇଟା ବି ସେମିତି। କଟାଯାଏ ଆଉ ସେଇଟାକୁ ଛଣା ହୁଏ ଘିଅ ନହେଲେ ତେଲରେ ଯୋଉଥିରେ ବି ଛାଣି ପାରିଲେ ହବ ତ ମମି ତ ତେଲରେ ଛାଣନ୍ତି ମତେ ଆମକୁ ଘିଅରେ ଲାଗେନି ମାନେ ବେଶୀ ହେବି ଲାଗେ। ତ ସେଇଟାରେ ଭଲ ଲାଗେ।
ସେଟ ଯୋଉ ଠାକୁରଙ୍କ ଟେ ଲାଗେ ସେଟା ଘିଅରେ ଛଣା ଯାଉଥିବ ନା।
ହଁ ଠାକୁରଙ୍କୁ ଲାଗିଲେ ଘିଅରେ ଛଣାଯାଏ। ମାନେ ଠାକୁରଙ୍କ ପାଇଁ ହିଁ ଆମର ମାନେ ଅଲଗା। କରାଯାଏ ସବୁ କାକରା ଆଉ ଚନ୍ଦ୍ରକାନ୍ତ। ତା ସେ ବି ସବୁ ଅଲଗା ହେଛି ବାକ ଆମଁ ଏ ଯଦି। ଯି ଖାଇବୁ ନା ମମି ଅଲଗା ତେଲରେ ଛାଣନ୍ତି।
ଆଛା ମ୍ୟାଡ଼ାମ ଆଉ କଣ କରାଯାଏ।
ହଁ ସେଇଟା ମାନେ ସୁ ବାର ପ୍ରକାର ରଖିକି ଗୋଟେ ଜାଗାରେ ରଖାଯାଏ। ସେଟା ପୂଜା ହୁଏ। ଆଉ ମନ୍ତ୍ର ଗୋଟେ ପଢନ୍ତି ବହିରୁ ଆପଣ ପଢନ୍ତି ବହି।
ସେ ଯେଉଁ କୁମାର ପୂର୍ଣ୍ଣିମାର ଗୋଟେ ଅଲଗା ବହି ଥାଏ। ଆଉ ଜନ୍ହୀ ଓଷା ଯୋଉ ମାନେ ସବୁ କରନ୍ତି। ମାସେ ଖଣ୍ଡେ ଯଉ କରନ୍ତି। ତାଙ୍କର ବି ଅଲଗା ବହି ଥାଏ। ତ ମୁଁ ଜହ୍ନି ଓଷା କରେ ନା ଜହ୍ନି ଓଷା କରେ। କୁମାର ପୂର୍ଣ୍ଣିମା ବି ଦି ଟା ଯାଙ୍କ କରେ ମ୍ୟାଡ଼ାମ। ତ ଆମର ଜହ୍ନି ଓଷାଟା ମୁଁ ଆକଚୁଆଲି ନିଜେ ଆମ ଘରେ ନିଜେ କରେ। ଜହ୍ନି ଓଷାଟା କରେ ଆଉ କୁମା ଜହ୍ନି ଓଷା ମୁଁ କରେ ମୋ ଖୁଡି କରନ୍ତି। ଏମିତି ମିଶି ଚାରି ପାଞ୍ଚ ଜଣ ଆମେ ଜ ଜହ୍ନି ଓଷା କରୁଚୁ ମାସେରେ ଆଇଁସ ଛାଡିକି। କିନ୍ତୁ କୁମାର ପୁନେଇ ଯୋଉ ମାନେ କରନ୍ତି ସାତ ଦିନ କରନ୍ତି କଳସ ବସାନ୍ତି। ସାତ ଦିନରେ ଯଉ ଝିଅ ମାନେ ମେଞ୍ଚେ ଆସନ୍ତି ହାରି। ଆମେ ମିଶି ମାସିକି କରୁ। କିନ୍ତୁ ପୂଜା ଟା ଯେହେତୁ ଆମ ଘରେ ହଉଛି। ଆକଚୁଆଲି ପୂଜା ମୁଁ ନିଜେ ହିଁ କରେ। ମାନେ ଏଥେ ତ ବ୍ରାହ୍ମଣ ମାନେ ଆସନ୍ତିନି ନା। ପିଲା ଆଚୁଆଲି ଝିଅ ମାନେ ଆମର ସାତ ଆଠ ତ ହେଇଯାଆନ୍ତି ମାନେ ଆମ ଗାଁର ଆକଚାଲି ଝିଅ ଚାରି ପାଞ୍ଚ ଆସନ୍ତି। ବାହାରୁ ବି ମାନେ କାହାର ବନ୍ଧୁ ବାନ୍ଧବ ରିଲେଟିଭସ ଗୋଟେ ଝିଅ ମୋର ଆସିଚି। ଆମ ଘର ପାଖରେ। ତା ମାମୁଘର। ମୋ ସାଙ୍ଗେ ସାଙ୍ଗ ହୁଏତ ସେ ତ ଏମିତି ମିଶିକି ଆମେ ଚାରି ଆଠ ନଅ ଜଣ ମିଶିକି ଏମିତି କରୁ ଆଉ ମୋର ଜଣେ ଦାଦାଙ୍କ ଝିଅ ଅଛି। ବଡ଼ ସେ ମୋର ସାନ ଗୋଟେ ବର୍ଷ ହେବ। ତ ସିଏ ବି ଆମ ଘର ଆକଚୁଆଲି ଆମ ଘରର ଝି ହେଲା ସେ କେ ତୁ ମାନ ଜହ୍ନି ଓସା କରେ ନା ସେ ବାହାରେ ଟିକେ ରହିଯାଏ ତ। ସେଥିପାଇଁ ସେ ପାଳିପାରନି ଏତେ। ଆସିକି ଯାହେଲେ କୁମାର ପୂର୍ଣ୍ଣିମା ରେ ଆସିକି ପହଞ୍ଚିଯାଏ। ତ ମିଶି ମୁସକି ଆମେ କରୁ। କିନ୍ ତ ବେସିକାଲି ମୋତେ କୁହନ୍ତି। ପୂଜା କରିବା ପାଇଁ ସେମାନେ ଏତେ କେହି କରନ୍ତିନି। ଜାଣିନାହାନ୍ତି ସେ ବିଷୟରେ ଏତେ।
ଆଗ୳୲। ଆପଣଙ୍କ ଘରେ ଖୁଦରୁ କଣ ବି ହଉଥିବ ତ।
ଖୁଦୁରୁକୁଣି ମ୍ୟାଡ଼ମ୍ମ ଘରେ ହଉନି। କିନ୍ତୁ ଜହ୍ନି ଓସା ଟା ଯେହେତୁ ଆମର ବଡ଼ଚଉର ଆଗରୁ ଗୋଟେ କଣ କହିଲେ। ଆମ ଘର ପାଖରେ ଆକଚୁଆଲି ବହୁତ ବ ଟେ ବଡ଼ ଚଉରାଟେ ଥିଲା ତ ସେଟା କୁହନ୍ତି କି ମାନେ ସମ ବ୍ୟତିଙ୍କରାନେ ଯିଏ ସମସ୍ତେ ଚାହାଁନ୍ତି ସେଇଠି ପୂଜା ମାନେ କରିପାରିବ ଚାହିଁଲେ।
ଆଜ୍ଞା ଓହୋ ତାହେଲେ ଖୁଦରୁ ପୁଣି ଅଲଗା ଜାଗାରେ ହୁଏ ନା।
ହୁଁ।
ଆପଣ ଲାଷ୍ଟ ପାରେ ଶାଢୀ ପିନ୍ଧନ୍ତି।
ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍ ମୁଁ ତ ଶାଢୀ।
ମୁଁ ପିନ୍ଧେନି ମୁଁ ଗୋଟେ ଚୁଡିଦାର ପିନ୍ଧି ମତେ ଅଖଡା ଲାଗେ ଶାଢ଼ୀ ପିନ୍ଧିବାକୁ ମାନେ ସେଠି ଦିପ ଦିରା ଅ ଅଛନ୍ତି ନା ଏବେ ସମସ୍ତେ ବାହା ହେଇଗଲେଣି। ତ ଗୋଟେ ହିଁ ଦିଦି ଅଛନ୍ତି ନା ସେ ସବୁବେଳେ ଗାଇ ହଉଥିବ ତୁ ଶାଢୀ ପିନ୍ଧୁ ଲୁଗା ପିନ୍ଧି। କିନ୍ତୁ ସେଇଠି ସବୁ ଆଣ୍ଟି ଗୁଡା ଅଛନ୍ତି କ କାହିଁକି ଲ ଫୋର୍ସ କରୁ ମାନେ ପିନ୍ଧିବାକୁ ଇଛା କରୁଛନ୍ତି ସେମାନେ ହି ପିନ୍ଧନ୍ତୁ ଯାହାର ଇଚଛା ନାହିଁ ସେମାନେ କା ଜବରଦସ୍ତି କରୁଛୁ।
ହଁ ଆକ୍ଚୁଆଲି ହଁ ଯାହାର ଇଚ୍ଛା ଥିବ ତ ସେମାନେ ପିନ୍ଧିବେ ନା ଯେଉମାନେ ଏିଥର ପିନ୍ଧି ନ ଜାଣି ଥିବେ। ସେ ନଥିବେ ପିନ୍ଧିବା ପାଇଁ ତ ସେମାନେ ଆଉ କ ଣ କରିପାରିବେ। ତ ଜଣେ ଜଣ ଫୋର୍ସ କରନ୍ତି କି ନାଇଁ ଆମର ବି ଏପଟେ ଆକ୍ଚୁଆଲି ମ୍ୟାଡାମ କୁହନ୍ତି। ଫୋର୍ସ କରନ୍ତି କି ନାହିଁ ପିନ୍ଧ ଏ ସେ। କିନ୍ତୁ ମୁଁ ବି ପ୍ରାୟତଃ ଶାଢ଼ୀ ପିନ୍ଧିଦେବୀ ନାଇକି। ସେମିତି ପିନ୍ଧେନି କିନ୍ତୁ ନର୍ମାଲି ହିଁ ପିନ୍ଧିକି କେତେବେଳେ ଇଛା ହେଲା ତ ପିନ୍ଧିଦିଏ ଆଉ। ନହେଲେ ଡ୍ରେସ୍ ହି ପିନ୍ଧିକି ପୂଜା କରେ ତାପରେ କଣ କହିଲେ ପୂଜା କୁମାର ପୁର୍ଣ୍ଣମିରେ ଆକଚୁଆଲି ମୁଁ ନିଜେ ପୂଜା କରେ କିନ୍ତୁ ଡ୍ରେସ୍ ମୁ ପିନ୍ଧିଲେ କର୍ଣ୍ଣଟେବୁଲ ଶାଢି ପିନ୍ଧିଲେ ମୁଁ କରିପାରେ କିନ୍ତୁ ଏପାଳି ଗୋଟେ ନର୍ମାଲି ଶାଢ଼ୀ ମଗେଇଥିଲି ପନ୍ଧିକି ମୁଁ କରିଛି ନହେଲେ। ଶାଢ଼ୀ ପିନ୍ଧିକି ପୂଜା କରିବା ଟା ଭାରି କ ନା ସବୁ। ପିଲା ଦି ବର୍ଷେ।
ଫ୍ୟାନ ବି ନାହିଁ ନା।
ହଁ ମାନେ ନିଜେ ତମେ ପୂଜା କର ଆଣ୍ଠେଇକି। ପେଟେଇକି ଯେଉଁ ଠାକୁରଙ୍କୁ ଧୂପ ଦେବ ଏତା ଦବ ସେଟା ଦେବ ତ ଟିକି କଲାବେଳକୁ ଟିକେ ମାନେ କଷ୍ଟ ଲାଗେ ନା। ସେ କଣ କହିଲେ ଦବା ନବା। କଲାବେଳକୁ ସବୁ ଛୁଆ ଆସିବେ ଚଡି ଚୁଡା ଯିବେ କିଏ ଉପରେ ଶାଢୀ ପିନ୍ଧଥିବ ତ ଠିଆହେଲି ପାରୁ ନଥିବ ଦବା ନବା। କଲା ବେଳେ ବହୁତ ଅସୁବିଧା ହୁଏ ନା।
ଆ୍ଞା ଛୁଆ ଉରା ଆସିଲେ ତ ହଇରାଣ କରିଦେବେ ଆଉ
ତାପରେ ଝିଅମାନେ ସବୁ କଟା ପଟା ଏମାନେ କରୁଥିବେ। ତ ମିଶିକି ମୁଁ ଆଡେ ପୂଜା କରେ ନା ମୁଁ ଟୋଟାଲି ହଲେନି। ମୁଁ ପୂଜା କରିବି ଯେ ସେଠରେ ବସିବି ମୁଁ କହିବି ମୋତେ କେହି କହିବନି ତମେ ମୋ ଶାଢୀ। ମେନ୍ ମୁଁ ପଜା କରୁଛି। ମତେ ପୂଜା ଛଡ଼ା ମତେ ଅଲଗା କିଛି କହିବନି କଟାପଟା ତୁମେ ସବୁ କର ଯେ ଯା କରିବା କଥା ମତେ ଖାଲି ନର୍ମାଲ ମୁଁ ନ ନଡ଼ିଆ ବାଡ଼େଇିକି ଦେଇଦିଏ ତାଙ୍କୁ ସେ ତାଙ୍କର କଟା କଟ ବଟା କରି ନିଜେ ତାଙ୍କର ରୋଷେଇ କରନ୍ତି। ମାନେ ମାନେ ସେମାନେ ତାଙ୍କର ନିଜେ ଫଳମୂଳ କାଟିି କୁଟାକି ସେ ତାଙ୍କର ଭୋଗ କରନ୍ତି। ଆଉ ମୁଁ ଫୁଣି ସେ ଭୋଗକୁ ଆଣିକି ନିଜେ ଲଗାଇ ଠାକୁରଙ୍କ ପାଖ ରେ ଏସବୁ କରେ ନଡ଼ିଆ ପିଟିକି ତାଙ୍କୁ ଦେବି ସେ ତା ନଡିଆ କୋରିବେ କାଟିବେ ସେ ତାଙ୍କ ସବୁ ଜିନିଷ କରନ୍ତି। ଆଉ ମୁଁ ଏତେ ବେସ୍ କରେନି ନର୍ମାଲି କରେ ଆଉ ପୂଜାଟା ବାସ୍ ମୁଁ କରେ ମୁଁ କ ମୁଁ କୁହେକି ପୂଜାଟା ବାସ୍ ମୁଁ କରିଦେବି।
ଓ ହୋ। ହଉ ମ୍ୟାମ ଆପଣଙ୍କ ସହିତ କଥା ହେବାକୁ ଭଲ ଲାଗିଲା ଖୁଦୁରୁକୁଣୀ ବିଷୟରେ।
ଆଜ୍ଞା ମ୍ୟାଡ଼ାମ୍ ଆପଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ଆପଣ ବି ବହୁତ କିଛି କହିଲେ କୁମାର ପୂର୍ଣ୍ଣିମା ବିଷୟରେ ମୁଁ ଜାନିନଥିଲି ମ୍ୟାଡ଼ାମ୍। ଆଉ ଜାଣିକି ମତେ ବହୁତ ଭଲ ଲାଗି ଥ୍ୟାଙ୍କ ୟୁ ମ୍ୟାଡ଼ାମ ନମସ୍କାର।
ଆପଣଙ୍କୁ ନମସ୍କାର।
ଆଜ୍ଞା ମ୍ୟାଡାମ୍।